ହଁ ଜଗା ନା ନମସ୍କାର।
ନମସ୍କାର।
ଏ କୋଟ ଭାଇନା କଣ ଏଇନା ଫୋନ କରିଥିଲେ ମତେ ଆଉ କହୁଛନ୍ତି କଣ ମ୍ୟାଚ ଫ୍ୟାଚ ଅଛି ଯିଆକୁ। ଆମର କଟକ ବାରବାଟି ଷ୍ଟାଡିୟମରେ ମ୍ୟାଚ୍ ଖେଳିବା ପାଇଁ ଡାକୁଛନ୍ତି କଣ କରିବା ଯିଆ?
ଷ୍ଟାଡିୟମ ଯିବାକୁ କହନ୍ତି। ନେଷ୍ଟ ଟାଇମ ଡାକିିଥିଲେ ଯେ କିନ୍ତୁ ଯାଇପାରିନଥିଲି କଣ ଗୋଟେ ଅସୁବିଧା ହେଇଥିଲା। ଲାଗୁଚି ଆଜି ବି ଯାଇହବନି ବୋଲି ପାଗ ଭଲ ଦେଇଚି କିନ୍ତୁ ଆ ଯିବା ଇଣ୍ଡିଆର ମ୍ୟାଚ ଅଛି ତ ମୋ
ମ୍ୟାଚ ଅଛି ଯେ କିନ୍ତୁ ବା ଜାଣିନ କି ଧରମ ସାରେ ଯୋଉ ଅଛି। ସେଠି ଖାଲି ବର୍ଷା ଯେ ବର୍ଷା ହେଇପାରେ ନ ହେଇପାରେ ମ୍ୟାଚ।
ନାମ ମ ଏତେ ଆମ ଏତେ ଇଏ କଥା କହନା ଆଜି ରୋହିତ ଶର୍ମା ଖେଳିବାର ଅଛି ତ
ଧରମଶାଲ ର ୱେଦର ତମେ ଦେଖୁନ ଏନା ଗୁଗଲରେ ମାରି ଖାଲି ବର୍ଷା ବର୍ଷା ରେନ ରେନ୍। ସେଭେଣ୍ଟିନ ନା ନାଇଟି ଏମିତି ଚାଲିଚି। ହଉଚି ବି ଏଇନା ବର୍ଷ
ଧର୍ମଶାଳାରୁ ଉଠେଇକି ଆଉ ଗୋଟେ କୋଉଠି କରିଦବାର ଥିଲା।
ମାନେ ଆଉ କଣ ସେମିତି ହଠାତ୍ କଣ ଚେଞ୍ଜ ହୁଏ ଆଉ ସାଙ୍ଗେ ସାଙ୍ଗେ ଆଶୁଛନ୍ତି ଇ ଆଁ ଦିନେ ଦି ଦିନ ପୂର୍ବରୁ ର କଥା।
ହଁ ସେ ଦିନ ଦିଇ ଦିନ ପୂର୍ବରୁ କଣ ସେ ଜାଣିପାଇଲେନି ଧର୍ମଶାଳାରେ ବର୍ଷା ହବାର ଅଛି। ଆଗିଲା ଦେ ରଖିବେ ନା ତ ସେଠି ଯଦି ନ କରିଥାନ୍ତେ ଆଉ କୁଆଡେ କରିଥାନ୍ତେ ସେ ଜୟପୁର ଫୟପୁର ଆଡେ ସେପଟେ କେନାକୁ ଶୁଖିଲା ପାଗ ଥାଏ ସବୁ ।
ହୁଁ ସେଇଟା ଯାହା ତାଙ୍କର ବିସି ସି ଆଇର ଡିସିସନ।
କିଛି ନାଇଁ ମତେ କାଇଁ ଲାଗୁଛି ଆଜି ହବ ବୋଲି ହବ ଆଜି ରୋହିତ ଶର୍ମା ଖେଳିବ ଆଜି ଭଲ ହବ।
ତାହେଲେ ଭଲ ହବ ଆଉ ଆଉ ସେମିତି କଥା ହେଇତା ତାହେଲେ ଯିଅନି ମିଶିକି ଆଉ ନାଇଁ ସେ ଡାକୁଛି ଏତେ ଦିନ ପରେ ଫୁଣି ଦିଦି ଥର ଫୋନ କରିକି କହିଲା ଆଉ ଯେମିତି ହେଲେ ଆସିବି ଦି ଜଣ।
ହଁ ଯେ ତାଙ୍କ କଥା ବି ଠିକ୍ ତାଙ୍କ କଥା ବି ଠିକ୍ ଯିବାକୁ ଇଚ୍ଛା ଅଛି ଯେ କଣ କରିବା ମୋର ଟିକେ
ପିଲାବି ନାହିଁ। ଏଇ କହୁଛନ୍ତି ତମେ ଦି ଜଣ ଆସ ଆମର ସବୁ ପିଲା କଣ ରଜ ପାଇଁ କୁଆଡେ ପଳେଇଛନ୍ତି। ଆଉ ତମେ ଏମିତି ହେଲେ ଆସ ଆଉ ରଜରୁ ମନେ ପଡିଲା ଏଥର ରଜରେ କୁଆଡେ ଯିବ?
ହଁ ରଜରେ ତ ଘରେ କହୁସନ୍ତି କୁଆଡେ ଯିବାନି ଚାଲ ଗାଁ କ ଯିବାସ୍ ମୁଁ କହିଲି ଗାଁ କୁ ଗୁଟେ କଣ ଗାଁ କୁ ସବୁବେଳେ ଯାଉଛ। ଚାଲୁ ଗୋଟେ ପ୍ଲାନିଂ କରି କୁଆଡେ ଗୋଟେ ଯିବା।
ହୁଁ ପୁରୀ ଫୁରୀ ହେଲା କି କୁଆଡେ ବୁଲାବୁଲି କରିବାକୁ ପଳାଅ।
ଉଁ ଭିତର କନିକା ଟା କେମିତି ଜାଗା?
ଭିତରକନିକାଟା ମୁଁ ଯାଇଥିଲି ଦୀର୍ଘ ଦି ବର୍ଷ ପୂର୍ବରୁ। ବଢ଼ିଆ ଜାଗାଟା ସୁନ୍ଦର ଜାଗାଟା ହଁ ବଢ଼ିଆ ସୁନ୍ଦର ଜାଗାଟା ଯାଇ ହବ ବୁଲାବୁଲି କରିହବ। ପରିବା ସହ କିଛି
ନାଇଁ ମତେ ଟିକେ ସେ କୁମ୍ଭୀର ପ୍ରତି ମତେ ଟିକେ କଣ କହିଲୁ ଗୋଟେ ଫୋବିଆ ଅଛି ମାନେ ଡର ଡର। ମାନେ ମୁଁ ନିଦରେ ଯଦିି ନାଇଁ ମୁଁ ବୁଝୁଛି ବୁଝୁଛି ଯେ କିନ୍ତୁ ମୁଁ କହୁଛି ଗୋଟେ କୁମ୍ଭୀର କୁ ଦେଖିଲେ ମତେ ଭାରି ଗୋଟ ଅବେଗିଆ ଲାଗେ ମାନେ ବହୁତ ଗୋଟେ ଡର ଟାଇପ୍ ର ଗୋଟେ ଲାଗେ।
ହଁ ସେମିତି କିଛି ହବନି କୁମ୍ଭୀର ଆଉ ଅଛ ନାହାନ୍ତି ଏତେ। ସେ ଗୋଟେ ଦିନ ଆଉ କଣ ଅଛନ୍ତି ସେଇଥିରେ ତମ ଭାଗ୍ୟରେ ଜି ଥିବ ଦେଖାଯିବ।
ହଁ। ନାଇଁ ସେ ମତେ କଣ ଭାବିଲା ବୁଳୁକୁ ଡର ଲାଗେ ମାନେ ସିଏ ଗୋଟେ କେମିତିଆ ଜନ୍ତୁ କେଜାଣି। ସିଏ ପାଣିରେ ବି ଜ ରହିପାରିବ ମାଟିରେ ବି ଚାଲି ପାରିବ। ଦିଟା ଜାକରେ ସେ ପାଣିରେ ମାଟିରେ ଦିଟା ଜାଗାରେ ଲୋ ଲୋକଙ୍କୁ ମାନେ ଶିକାର କରିପାରିବ ଅଲଗା ପ୍ରକାର ଯିବ ଗୋଟେ ସେ ଭାଇ କହନି କ
ହଉ ତାହେଲେ ମୁଁ କୋତ ଭାଇ ଗେଡ଼ ଭାଇ ବାରମ୍ ବାର ଫୋନ କରୁଛନ୍ତି ତାଙ୍କୁ ମନା କରିଦଉଛି ଆଉ।
ମନା କାଇଁ କରିବ ମୋର ଯଦି ଏମିତି କହୁଛ ବର୍ଷା କଥା ତାହେଲେ ତାଙ୍କ ସାଙ୍ଗ ଯାଇକି ଖେଳିଲେ ହୁଅନ୍ତା ମନା କଲେ ଲାଭ କଣ ଅଛି।
ଏଇ ତ ମୁଁ କିଏ କହୁଛି ତାପରେ ସେ କହୁଛନ୍ତି ଗାଡ଼ି ଫାଡ଼ି କଣ କରିକି ଜିବେ ଆମେ ଖାଲି ଯିବା ବୁଲିକି ଆସିବା କାରଣ ବାରବାଟି ଏତେ ବାଟ ନାଁ।
ତ ମୋହନ ମାଝି କରିଛନ୍ତି ମୋ ବସ ମୋ ବସ ଡାଇରେକ୍ଟ ଏଇଠୁ ଷ୍ଟାଡିୟମ ଯାକେ ନାଇଁ ଥିବ ବା ଦେଖିଲେ ଚେକ୍ କଲେ ହବ।
ମୋହନ ମାଝିଙ୍କର ଦେଖୁଛ କୁଆଡେ ତାଙ୍କ କଥାବାର୍ତ୍ତା କିଛି ଠିକ ଲାଗେନି ମତେ। ଦେଖୁଛି ମୁଁ ବସ ଆପ ରେ ଦେଖୁଛି।
ନାଇଁ ଇଏ ଯୋଉ ତାଙ୍କର ଯୋଉ ଏଗାର ଜଣ ଆମର ଯୋଉ ପିଲା ରହିବେ ସେମାନେ ପୁଣି ଯିବେ କଉଥିରେ। ହଁ ସମସ୍ତେ କଣ ବାଇକ୍ ଅଛି ନା ଏମିତି ନା କଣ ଯିବେ।
ମୁଁ ତାହେଲେ ମୁଁ ଆପ ରେ ଦେଖୁଛି ଯଦି ବସ୍ ଚାଲୁଥିବ ସେଇଥିରେ ପଳେଇବା ଆଉ କଣ।
ଆଚ୍ଛା ହଉ ମୁଁ ବି ଭାବୁଛି ସେଇଥିରେ ଯିବା ବୋଲି।
ହୁଁ ଆଉ ଏ ଚିକୁ ଭାଇକୁ ନବା ସେ ପଚାରୁଥିଲେ ଚାରି ପାଞ୍ଚ ଜଣ ପିଲାଙ୍କୁ ନେଇକି ଆସିବ।
ତାଙ୍କୁ ନିଅନ୍ତୁ ଯେ କିନ୍ତୁ ସିଏ ଯେହେତୁ ଖେଳିଛନ୍ତି ଏଠେଇଁ ଆମର କଣ କ୍ଲବରେ। ତ ସେଇଥିରୁ ସିଏ ମାନେ ଟିକେ ତାଙ୍କର ଠୁକୁ ଠୁକୁ କରି ଖେଳିବେ ତାଙ୍କର ଏତେ ଛକା ଚୌକା ଉପରେ ତାଙ୍କର ଟିକେ ନ
ମାନେ ଟିକେ ପାୱାର ହିଟିଂ ଟା ତାଙ୍କର କମ ଆଉ।
ପାୱାର ହିଟିଂ କଣ। ତାଙ୍କର ମୋତେ ଲାଗୁଛି ବାରବାଟୀ ଷ୍ଟାଡିୟମରେ ସିଏ ଗୋଟେ ସିଙ୍ଗଲ ବି ଦୌଡ଼ି ପାରୀବେନି। କାରଣ ତାଙ୍କର ମାନେ ଏମିତି ସ ସଟ୍ ନୁହେଁ ସବୁଯାକ ଯେମିତି ଯୋଉ ନେଟରେ ମାରନ୍ତିନି ପ୍ରା ପ୍ରାଟିସ୍ ନେଟ ରେ ଯେମିତି ମାରନ୍ତିନି ସବୁ ସଟ୍ ଠୁକାଠୁକି ତାଙ୍କର ସବୁ ସେଇଭଳିଆ।
ହୁଁ ଦେଖିଚି ବା ଆଉ ହଁ ନହେଲେ ଆମେ ଦି ଜଣ ପଳେଇବା ନେକ୍ସଟ୍ ଟାଇମ୍ ତାଙ୍କୁ ନବା ଆଉ।
ନା ନାଇଁ ନବାଠାଇଁ କିଛି ନାହିଁ ଯେ, କିନ୍ତୁ ନେଇକି ତାଙ୍କୁ ଯାଇକି ବସେଇଲେ ତାଙ୍କୁ ବି ଖରାପ ଲାଗେ ତା କାଇଁ ନବା ବେକାର ବସେଇବା କଣ ପାଇଁ। ଆଉ ତାଲେ ଗୋଟେ କାମ କରିବା। ସକାଳେ ଏ ଆସିଥିଲା ପୁରୀ ଘୁଘୁନି ଆସିଥିଲା ଏ ଖାଇଛି ଆଉ। ଦିହଟା ଭଲ ନାହିଁ ବା ସେ କାଲି ଯୋଉ ଖେଳିଥିଲି, ସେଇ ଯୋଗୁ ତ ଟିକେ ଖେଳିବାକୁ ମଙ୍ଗୁନି। ନହେଲେ କଣ ଅଛି, ଚାରିଟା ସୁଦ୍ଧା ଯଦି ଭଲ ଲାଗିଲା ତ ସିଓର ଯିବା।
ହୁଁ।
ତାପରେ ବି ଆମର ଖାଇବା ପିଇବା ବ୍ୟବସ୍ଥା କରୁଛନ୍ତି, ନା ସେ କଥା କିଛି କରୁନାହାନ୍ତି ଆଉ।
ହୁଁ। କଣ କହିଲ?
ଖାଇବା ପିଇବା ବ୍ୟବସ୍ଥା କିଛି କରୁସନ୍ତି ନା କରିନାହାନ୍ତି ଆଉ?
ହୁଁ କଣ କହୁଛନ୍ତି ଅରୁୁଆ ଡ଼ାଲମା ଖଟା ଏମିତି କଣ କରିବେ ହେଇଚି।
ଭେଜ ନା ଅ ତ ଚଳିବ କିଛି ଅସୁବିଧା ନାହିଁ। ଚଳିବ ଚଳିବ, ଭେଜ୍ ହେଲେ ବି ଚଳିବ ନନ ଭେଜ୍ ହେଲେ ବି ଚଳିବ। ଆମର କଣ ଅଛି ଆମେ ତ ଓଡିଆ ଲୋକ ଆମକୁ ସବୁ ଚଳିବ।
ଆମର ଖେଳିକି ଆସିଲେ ଗଲା।
ହୁଁ ଆଉ ଉ କଣ ମାନେ ଫାଷ୍ଟ ପ୍ରାଇଜ ସେ କେଣ୍ଡ ପ୍ରାଇସ୍ ସେମିତି ସବୁ କଣ କଣ ସବୁ ରଖିସନ୍ତି।
ହୁଁ। ଯିଏ ଅଧିକ ରନ୍ କରିବ ତା ପାଇଁ ବି ଅଛି।
ଅଧିକ ସ୍କୋରର ବାଲା।
ହୁଁ।
ଆଚ୍ଛା ତାପରେ। ମ୍ୟାନ୍ ଅଫ୍ ଦି ଟୁର୍ଣ୍ଣାମେଣ୍ଟ ମ୍ୟାନ୍ ଅଫ୍ ଦି ମ୍ୟାଚ।
ଅଛି।
ଆଚ୍ଛା କ ଆ ଆମ୍ପରିଂ।
ହୁଁ। ଗେଡ କହୁଥିଲା କଣ ଜୀବନ ରୋଶନ ଚିକୁ।
ଆଛା ଓହୋ। ସେମାନେ ଗଲେ କିଛି ନାହିଁ। ଯେ ମତେ କାଇଁ ଲାଗୁନି ସେମାନେ ଏତେ ଭଲ ଖେଳିପାରିବେ। ଏଡ଼େ ବଡ଼ ପଡିଆ ହେଲାଇ ତ ସେଇ ହିସାବରେ ତାଙ୍କ ଟି ଖେଳ ଟିକେ ମତେ ଟିକେ ଭଲ ଲାଗେନି। ହଁ ନିଅନ୍ତୁ ଖେଳ ହବ ଯିଏ ଜିତିବା ହାରିବା ତ ଭାଗ୍ୟରେ ଅଛି ଯିଏ ଯାହା ବି ଖେଳିବ ଆଉ କଁ ସେଥେରେ କଁ ଅଛି। ନାଁ କଣ।
ହଁ ପା। ଆଉ କାଲି ମୁଁ ତ ଏଇ କାଲି କାଲି କି ପରଦିନ ଆଡ଼େ ଏଇ କାଲି ଯାଇଥିଲି ପୁରୀ ବୁଲିକି ଆଇଲିି ଆଉ। ଭଲ ଲାଗିଲା ହୁଁ ହୁଁ।
ଆରେ ପୁରୀରେ କଣ ମୁଁ କାଲି ଗୋଟେ ଘଟଣା ଶୁଣିଲି, ଏଇ ଯୋଉ ପତକା ତାକୁ ଯେତୋବୋଳେ ଉ ପୁରୁ ଆଣୁଛନ୍ତି ହାତୁରୁ ଖସିଗଲା। ଖସିଗଲା କିନ୍ତୁ ସେ କଁ ଖସିଲା ପରେ ଆଉ ତଳେ ପଡିଲାନି। ସେ କୁଆଡେ ଗଲା ସେ ପତକା ବି ମିଳିଲାନି ଆଉ।
ଏତେ ଉପୁରୁ ପଡିଲେ କଣ ନା, ପବନ ହୋଉଥିଲା ନା ତ ସେ ପବନରେ ଉଡି ଯାଇଥିବ କୁଆଡ଼େ ଆଉ।
ହୁଁ ଯିଏ ପାଇଥିବ ସିଏ ବୋହୁତ ଲକି ଥିବ। ସେ ପତକା ମିଳିବା ମାନେ ଭାଗ୍ୟରେ ଥିଲେ ମିଳେ। କୋଟି କୋଟି ଟଙ୍କା ଦେଲେ ବି ଠାକୁରଙ୍କ ପତକା ମିଳେନି।
ହୁଁ ପତିତ ପାବନ ବାନା ନା।
ପତିତ ପାବନ ବାନା ଟାନା କହିହବ
ହୁଁ ବେଳେ ବେଳେ ତ ଏମିତି ହୁଏ କିି ବର୍ଷା ପବନରେ ବି ଶୂନ୍ୟ ଗଣ୍ଠି ପଡିଯାଇ।
ମାନିବା କୁ
ତାପରେ ପୁରୀ ଯୋଉ ଯାଇଥିଲି ଯୋଉ କୁହନି। ଯୋଉ ସିଂଘଦ୍ୱାର ପଟେ ଆମେ ଏଣ୍ଟ୍ରି କଲୁ।
ଠାକୁରଙ୍କର ମାନେ ମୋତେ ଲାଗୁଛି ଠାକୁରଙ୍କ ସେବାରେ ଅବହେଳା କରୁଛନ୍ତି ଲୋକୋମାନେ।
ଆମର ତ ଏଇପଟେ ଭୁବନେଶ୍ୱରରେ ଦେଖୁନୁ କେଇଥରେ ଲିଙ୍ଗରାଜ ଭୋକୋରେ ଅଛନ୍ତି ବେଲି ମାନେ ନାହିଁ ଏମାନେ ତ ପଣ୍ଡା ମାନେ ତାଙ୍କ ତାଙ୍କ ଝଗଡ଼ା ସେ ଠାକୁରଙ୍କୁ ଉପାସ ରଖୁଛନ୍ତି କଁ କହିବ ଗମେଣ୍ଟେ ତରଫରୁ ତ ଦରମା ମିଳିଲା। ଏଇ ସବୁ କାମ ରା କଲେ କଁ ହବ କୋଉଠି କହିଲୁ।
ପୁରୀରେ
ହଁ ପୁରୀରେ ମ୍ୟାନେଜମେଣ୍ଟ ବୋହୁତ ଖରାପ ମାନେ ମୁଁ କୋହୁଚି ଏଇ ଯୋଉ ମୋରୋ ମୁଁ କୋହୁଛି ଶୁଣ ଶୁଣ ଟିକେ ଟିକେ ହଁ ଟିକେ ଶୁଣ। ହଁ ମରିବି ତ ଯାହା ହେଲେ ମୁଁ କୋହୁଚି ପା ମୋରୋ ମୋ ବୁଢୀ ମାର ଆଉ ଏମିତି ବୋଉ ମାମୁଁ ଆମେ ଏତିକି ଯାଇଥିଲୁ ହେଲା ମୋରୋ ବୁଢୀମା ବୋଉ ମାମୁଁ ଆମେ ଏତିକି ଯାଇଥିଲୁ। ବୁଢୀ ମାକୁ ଏଥିପାଇଁ ଥିଲୁ କାରଣ ସିଏ ତାର ଦିହ ଯୋଉ ଭଳିଆ କଣ୍ଡିସନ୍ ସିଏ ଆଗୁକୁ ଆଉ ମାନେ ମତେ ଲାଗୁନି ଆଉ କେ ପୁରୀ ଯାଏଁ ଆସିବ ଏଟା ତାର ଲାଷ୍ଟ ପୁରୀ ଦର୍ଶନ ଥିଲା। ସିଏ ସେତିକି ବି ସିଏ ଦର୍ଶନ କରିପାଇଲାନି ଆମେ ଯୋଉ ଲାଇନ ରେ ଛିଡା ହେଇଥିଲୁ। ମାନେ ରଥଯାତ୍ରା ତ ଏବେ ନାହିଁ କିନ୍ତୁ ବୋହୁତୁ ଭିଡ ବୋହୁତୁ ତାପରେ ସିଏ ବି ଯୋଉ କରିଦେଇ ଚନ୍ତି ଯୋଉ ଭଳିଆ ସିଚୁଏସନ୍ ତା ଭିତରେ ମାନେ ବୋହୁତ ଗରମ ହୋଉଚି ପାଣି ଛିଞ୍ଚିଲେ ବି ମାନେ ନିଶ୍ଵାସ ବି ନେଇ ହୋଉନି। ବୁଢୀ ମାର ଚେତା ହଜିଗଲା। ମଝା ମଝି ହେଇଚୁ କୋହୁଚି ପା ମଝା ମଝି ହେଇଚୁ ପୁରା ଚେ ତା ହଜିଗଲା ନା ବାହାରୁକୁ ଯାଇହୋଉଚି ନା ଭିତୁରୁକୁ ଯାଇହୋଉଛି ମାମୁଁ କେମିତି କେଜାଣି ତାଙ୍କୁ ଉଠେଇକି ମୁଣ୍ଡ ଓପୋରୁ ନେଇକି ତାଙ୍କୁ ନେ କାଢି କାଢି କାଢି କାଢି ପଦାକୁ ଆଇଁଲେ ପାଣି ଢାଳିଲେ। ମାନେ ଲାଷ୍ଟ ଟାଇମ ପାଇଁ ସେ ପୁରୀ ଆଇିଲେ ଦେଖିବାକୁ କିନ୍ତୁ ଶାନ୍ତିରେ ଠାକୁରଙ୍କୁ ଦେଖିପାଇଲେନି। ଠାକୁରଙ୍କ ଇଚ୍ଛା ନହେଲେ ମାନେ ତାଙ୍କୁ ଦେଖିହବନି।
ହୁଁ ତାଙ୍କ ଇଚ୍ଛା ଇଚ୍ଛା।
ହୁଁ।
କୋହୁଥିଲି ଆମେ ଥରେ ଯାଇଥିଲୁ ପୁରୀ ଆମର ପୂର୍ବ ବର୍ଷ
ହୁଁ ହୁଁ।
ଏ ଯୋଉ ଠାକୁର ଯେତେବେଳେ ଥିଲେ ମାଉସୀ ଘରେ।
ହଁ, ହଁ।
ଯାଇଥିଲୁ ବର୍ଷା ପାଗ ଦେଇଥିଲା ଭଲ ପାଗଥିଲା। ଆଉ ଗଲୁ ଠାକୁରଙ୍କ ଦୁଆର ବନ୍ଦ ଦେଖିଲା ବେଳୁକୁ। ଦିଇ ଘଣ୍ଟାରେ ରାଣ୍ଡିଟି ହେଲେ ଦିଇ ଘଣ୍ଟା ପରେ ମାନେ ବଡ ଦାଣ୍ଡରେ ଲାଇନ୍ ଲାଗିଛି ଭାବ।
ହଁ ଉଁ।
ଠିଆ ହେଇ ହେଇଗଲୁ ଯେମୀତ ଏଣ୍ଟ୍ରାନ୍ସ ଆସିଲା। ଲୋକ ବାହାରୁଚନି ପଶୁଛନି ପୁରା ଚିପିକି ମାରିଦେଲେ- ଭିତରୁ ଗଲା ବେଳକୁ ଠାକୁରଗୁଡା ସବୁ ଦେଖାଗଲାଣି ଫେରିଲା ବେଳକୁ ସେ ଚିପିକି ମାରିଲେ ଆମେଛୋଟ - ତାଡ଼ ସବୁ ନେଇଥିଲୁ ତାକୁ ଟିକିଏ ରଖି ଦେଇଥିଲୁ। ସେଗୁଡ଼ାକ ବି ନାହିଁ ମାନେ ଏମିତି ଅବସ୍ଥା ଆମର-
ହଁ ଆରେ ସେଠି ତ ମାନେ ମାନେ ମୁଁ କଉଚି ସେଠି ଫୋନ ଚୋରି ପୁରା ପିକ ରେ ମୋର ସାଙ୍ଗଟେ ଆଉ ମୁଁ ଆମେ ଦି ଜଣ ଯାଇଥିଲୁ ଏମିତି ବାଇକ ରେ କାହାକୁ କିଛି ନ କହିକି ପୁରୀ ପଳେଇଥିଲୁ। ମାନେ ଘରେ କାହାକୁ କିଛି କହିନଥିଲୁ। କହିଲୁ ହଁ ଏଇଠୁ ଆଉଚୁ ବୋଲି କହିି- ପୁରୀ ପଳେଇଥିଲୁ ଏଇ ଅଂଞ୍ଚୁ ବି ଜାଣିୁଥିବୁ ପଡଦିନ କଥା ହଉଥିଲୁ ବା
ହୁଁ।
ହଁ ତାର ମୋର କାହାକୁ କିଛି ନ କହିକି ପୁରୀ ପଳେଇଥିଲୁ କହିଲୁ କି ନାଇଁ ନାଇଁ ସାଙ୍ଗେ ସାଙ୍ଗେ ଯିବା। ହେଲା ଘଣ୍ଟେ ଦି ଘଣ୍ଟା ତିନି ଘଣ୍ଟା ମାକ୍ସିମମ୍ ତିନି ଘଣ୍ଟା ଖଣ୍ଡେ ରହିବା ତାପରେ ପଳେଇ ଆସିବା। ଆ ପୁରୀ ଏଇଠୁ ଏମତି କେତେ ବାଟ କି ଭୁବନେଶ୍ୱରରୁ ଷାଠିଏ କିଲୋମିଟର ପଟ୍ କି ନା ଯାଇ ପଟ୍ କିନା ଆସିବ କିଛି ଜଣିହ ତାମ୍ ପଳେଇଲୁ ସମୁଦ୍ର କୂଳ ଟିକେ ବୁଲିଲୁ ତାପରେ ଆସିଲୁ ମୁଁ ମୁଁ ଯୋଉଠି ଫୋନ ରଖିଲି ଅଂଶୁ ବି ସେଇଠି ଫୋନ ରଖିଲା ମାନେ ସେଠି ଯୋଉ ନାହାନ୍ତି ତାଙ୍କର ପଇସା ଦେଇକି ଫୋନ ରଖିବାକୁ ଆମେ ଦି ଜଣ ଫୋନ ରଖିଲୁ ଠାକୁର ଦର୍ଶନ କଲୁ ଆସିଲୁ। ଆସିଲା ବେଳେ ମୋ ଫୋନ ଟା ମାନେ ପୁରା ଭଲସେ ସୁରକ୍ଷିତ ଅଛି ତା ଫୋନ ନାହିଁ। ସେ ମାନେ ନୂଆ ମାସେ ଖଣ୍ଡେ ହେଇଚି ବୋଧେ କିଣିଚି ଆଉ ମାନେ ଫାଇନାନ୍ସ ରେ ବି କିଣିଚି। ତା ଫୋନ ଟା ନାହିଁ ପଚାରିଲା ବେଳୁ କଅଁ କୋଉଚି ନା ଆପଣ ଫୋନ ଦେଇନଥିଲେ। ଆଉ ତାହେଲେ ଟୁକନ ମୋ ପାଖକୁ କେମିତି ଆଇଲା ନା ଆପଣ କୋଉଠି ପାଇଚ଼ନ୍ତି ଆରେ ଇଏ କି କଥା?
ଆ ପକେଇି ଉଠୁନୁ।
ଏଇଭଳିଆ ଠକେଇର ସବୁ ମାନେ ସବୁ ଯାକ ଇଏ କରୁଚ଼ନ୍ତି ଆଚ୍ଛା ହଉ ମୁଁ କଥା ଶୁଣ ମୁଁ ଟିକେ ରହୁଛି ଆଉ ଟିକେ ଯାଉ ମୁଁ ଜଷ୍ଟ କଲ୍ କରୁଚି ଆଉ
ହଉ ହଉ ପରେ କଥା ହେବା ଆଉ